ହ୍ୟାଲୋ।
ହ୍ୟାଲୋ। ଏଇ ବସିଥିଲି ଛାତ ଉପରେ।
ହୁଁ।
ଆଉ କଣ କରୁଚ ତମେ?
ମୁଁ ଏଇ ବୁଲୁଚି ବାହାରେ ଆଉ।
ଓ ହୋ ଆଉ କଣ ଖାଇଥିଲେ ଆଜି?
ଆଜି ଖାଇଥିଲି ଭାତ ସୋୟାବିନ ତରକାରୀ ଶାଗ ଭଜା ସାଲାଡ।
ଶାଗ ଭଜା ସାଲଡ, ସାଲଡ ବହୁତ ଭଲ ଲାଗେ। ସ୍ଵାସ୍ଥ୍ୟ ପାଇଁ ହିତକର ମାନେ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ସାଲେଡ୍ ଟା। ଆଉ କଣ କଣ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ଜାଣିଛ?
ଆମ ସ୍ୱାସ୍ଥ୍ୟ ପାଇଁ ଫଳ ଫଳ ଭଲ। ଆଉ ଗ୍ରୀନ ଯୋଉ ସବୁଜ ପରିବା ପନିପରିବା। ସେ ସବୁ ଆମ ସ୍ୱାସ୍ଥ୍ୟ ପାଇଁ
ପ୍ରତିଦିନ କିଛି ନା କିଛି ସମୟ ବି ଯୋଗ କରିବା ମାନେ ସଠିକ ମାତ୍ରାରେ ପାଣି ପିଇବା ହୁଁ ବା ଏ ସବୁ ବି ଆମର ଶାରୀର ପାଇଁ ବହୁତ ଆବଶ୍ୟକ। ଯେମ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା।
ହୁଁ।
ଆଉ କଣ ସବୁ ଜାଣିଛ ଆମ ପାଇଁ ହଁ।
ଆଜକାଲି ତ ସ୍ୱାସ୍ଥ୍ୟରେ ବହୁତୁ ସମସ୍ୟା ହଉଛି।
କାହିଁକି ନା ଆମର ଯୋଉ ନୀତିଦିନ ଜୀବନର ଚାଲି ଚଳଣି ସବୁ ବଦଳୁଛି। ଠିକ ସମୟରେ ନ ଖାଇବା ଆ ସଠିକ ମାତ୍ରାରେ ନ ଶୋଇବା ଦ୍ଵାରା ସେ ଦେହ ଖରାପ ହିଁ ହଉଛି।
ତ ଆର ଉପକାର ପାଇଁ କଣ କରିବାଟା ଠିକ?
ଅ ଉପକାର ପାଇଁ ଆମ ଜୀବନ ଶୈଳୀ କି ବଦଳଇବାକୁ ପଡିବ ଆମ ଟିକି ବଦଳେଇଲେ ମାନେ ସବୁ ସୁ ସମୟ ମାନେ ସମୟ ଅନୁସାରେ କଲେ ଯାଇକି ଆମ ଦେହଟା ସୁସ୍ଥ ରହିପାରିବ। ହଁ
ଏ ଯୋଉ କ ଯୋଗ କରିବା ନିହାତି ଆବଶ୍ୟକ, ତମେ ଯୋଗ କର?
ଯୋଗ ହଁ, ମୋ ଦେହ ବି ଭଲ ନଥିଲା।
ଆଉ ମୁଁ ଗୋଟେ ଜାଣିଛି ଆସନଗୁଡା ତ ନାଁ ମନେ ନାଇଁ କିନ୍ତୁ ଜାଣିଛି ତା ନାଁ ଗୁଡାକ ମନେ ନାହିଁ।
ସୂର୍ଯ୍ୟ ନମସ୍କାର ଜାଣିଛ?
ହଁ ସେଇଟା ଜାଣିଛି।
ସୂର୍ଯ୍ୟ ନମସ୍କାର ଆଉ ଯୋଉ କୁହନ୍ତି କି, କୋବ୍ରା ଆସନ ପଦ୍ମା ଆସନ ଆଉ ବହୁତ ଏମିତି ସବୁ କିଛି ଆସନ ଅଛି।
ହୁଁ, ମୁଁ ପ୍ରାୟ ଏ ସବୁ ଯୋଉ
ହୁଁ, ସ୍କୁଲ କଲେଜ ମାନଙ୍କରେ ବି ଯୋଗ ଶିଖାଯାଏ।
ହଁ ସେଗୁଡା ସବୁ ଯୋଉ ବସିକି ବି ଶିଖାଯାଏ, ମୁଁ ମୁଁ ପ୍ରାୟତଃ ଘରେ କରିଦିଏ କରନ୍ତି ସବୁ।
ଯୋଗ କରିବାକୁ ଭଲ ଲାଗେ ତମକୁ କେତେ ସମୟ ଯୋଗ କର?
ପ୍ରାୟ ସେଇ କୋଡ଼ିଏ ମିନିଟ୍। ଭିତରେ
କୋଡିଏ ମିନିଟ ଗୋଟେ ଘଣ୍ଟା ବି ନୁହଁ, ଜାଣିଛ ସାଇକଲ ଚଲେଇବା ଆମ ଦେହ ପାଇଁ କେତେ ହିତକର।
ହଁ, ହଁ।
ତମେ ସାଇକେଲ ଚଲାଅ କି ନାଇଁ?
ହଁ ସାଇକଲ୍ ଚଲେଇବାକୁ ବଢିଆ ଲାଗେ। ସାଇକଲ୍ ଚଲେଇବା, ଚାଲିବା
ହଁ ସାଇକଲ୍ ଚଲେଇବା, ଚାଲିବା ଏବେ କିନ୍ତୁ ଯିଏ ଯାଉଛନ୍ତି ଫାଷ୍ଟ ତାଙ୍କର ପ୍ରଥମେ ତାଙ୍କର ଗାଡି ଦରକାର ହଉଛି, କିନ୍ତୁ ଆଗେ ଯିଏ ଯୁଆଡେ ଯାଉଥିଲେ ସାଇକେଲରେ ହିଁ ଯାଉଥିଲେ।
ଉହୁଁ।
ଆଉ ରଜ ପାଇଁ ସବୁ କିଣା କିିଣି ସଇଲାଣି?
ନାଇଁ କି ଣା କିଣି କାଲି ହେଇନି କାଲି ଯିବୁ କିଣା କରିଆକୁ।
ଆଉ ରଜରେ କୁଆଡେ ବୁଲାବୁଲି ଯିବା ପାଇଁ ଯୋଜନା କରିଛ କିଛି?
ଯୋଜନା ସେମ୍ତି ତ ଆମେ ସାଙ୍ଗମାନଙ୍କ ସହ ମାନେ ବୁଲୁ ଭଲ-ଭଲ ଜାଗା ଦେଖି କି ଆମ ସେଇ ପାଖ ପାଖର ଆଉ ଆମେ
ତୁମ ପାଖରେ ମାନେ ତମ ଗାଁ ପାଖରେ ବୋଧେ ବହୁତ୍ ଭଲ-ଭଲ ଜାଗା ଅଛି ବୁଲିବାକୁ?
ହଁ, ସେଇ ଟିକେ ନଈ ସାଇଟ୍ ର ଆଉ ଗୋଟେ ବ୍ରିଜ୍ ଅଛି, ସେଇ ବ୍ରିଜ୍ ଆଡେ ଯାଉ ବୁଲିବାକୁ। ଏମ୍ତି ପାଖାପାଖି ଭଲ-ଭଲ ଜାଗା ବି ଅଛି।
ନଈ ଅଛି।
ଉଁ, ଘର ପାଖରେ ମାନେ ପୁରା ପାଖ ନୁହେଁ ଗାଁ ପାଖରେ, ଗାଁ ର ନଈ କିନ୍ତୁ ଟିକେ ଗାଁକୁ ଛାଡିକି ସାଇଟ୍ କି ଅଛି ଆଉ।
ନଈ ପାଖ ପିଲା ଗୁଡା ବହୁତ ପହଁରା ଶିଖିଥାନ୍ତି, ତମେ ଶିଖିଛ?
ନା-ନା ଆମେ ନଈ ପାଖ ପିଲା କିନ୍ତୁ ନଈକି ଯାଇନୁ କେବେ, ବହୁତ୍ ମାନେ ନା।
ଆଉ? ମାନେ ନଈ ପାଖ ପିଲା ହେଇକି ନଈକି ଯାଉନା କି ପହଁରା ବି ଶିଖିନା?
ପହଁରା ବି ଶିଖିନି। ନଈ ରେ ବେଶୀ ଗାଧାଏନି, ମାନେ ଏଇ ହୁଏ ଯୋଉ ହୁଁ, ଯୋଉ ଅଣୁସୁଦିଆ ହେଇଯାଏ ସେଇଥିରେ ଯାଉ। ଆଉ ହଁ ନଈକି ଭଲ ଲାଗେ, କିନ୍ତୁ ଘରେ ଛାଡନ୍ତିନି ନଈକି ଯିବାକୁ।
ଓ ଘରେ ଛାଡ଼ନ୍ତିନି, ସେଥିପାଇଁ ଏତେ ଯାଅନି ନଈକୁ ଆଉ।
ହଁ।
ଆଉ କଣ ଭଲ୍ ଲାଗେ ତମକୁ ମାନେ ତମ ଗାଁ ରେ ସବୁ ଆଉ କଣ ସବୁ ଅଛି ଯେମିତି ବୁଲିବାକୁ ହେଲା, ହଁ ଆମ ଏପଟେ ତ ନଈ ନାହିଁ। ନଈ କି ପୋଖରୀ ଆମ ଏପଟେ ଏତେ ନାହିଁ।
ଆମର ପୋଖରୀ, ଆମେ ଡେଲି ସନ୍ଧ୍ୟା ଟାଇମ୍ ରେ ଏଇ ଟାଇମ୍ ରେ ସବୁଦିନ୍ ସାଙ୍ଗମାନଙ୍କ ସହ ଯାଉ ଟିକେ ବୁଲିବାକୁ ସେଇ ପୋଖରୀ ସାଇଟ୍।
ହଁ ଆମ ଏପଟେ ସବୁ ଯାଆନ୍ତି ରାସ୍ତା ସାଇଟ୍ ରେ ଯୋଉ ମନ୍ଦିର ଏଇଟି ଅଛି, ଆମର ସନ୍ଧ୍ୟା ବେଳେ ସବୁ ଯାଆନ୍ତି ମନ୍ଦିରକୁ। ଆଉ ଦର୍ଶ ସନ୍ଧ୍ୟାଆଳତୀ ଦେଖିକିନା ଆସନ୍ତି ସମସ୍ତେ।
ହଁ।
ତମକୁ ରୋଷେଇ କରିବାକୁ ଭଲ୍ ଲାଗେ?
ଆମେ ସେଇ ସନ୍ଧ୍ୟାବେଳେ ସାଙ୍ଗ ମାନଙ୍କ ସହ ଯାଉ। ବୁଲିକି ପୁରା ସନ୍ଧ୍ୟା ହେଇଯିବ ଯାଇକି ଆସିବୁ ମଜା କରୁ। ଏବେ ତ ବେଶୀ କରୁଛୁ ଡେଲି।
ଓହୋ ମୁଁ କହିଲି ତମକୁ ଭଲ ଲାଗେ ରୋଷେଇ କରିବାକୁ?
ହଁ ଭଲ ଲାଗେ। ଏ କିନ୍ତୁ ମୁଁ ସବୁବେଳେ ମୁଁ କରେନି ମୋ ଇଚ୍ଛା।
ଓହୋ ତମ ଇଚ୍ଛା ହେଲେ ତମେ ରୋଷେଇ କର ନାହିଁ? କଣ କଣ ଶିଖିଛ ତମେ ରୋଷେଇ କହି ରୋଷେଇ କଣ କଣ ସବୁ ଶିଖିଛ?
ସାଧାରଣ ଦେଖିବାକୁ ଗଲେ ମାନେ ସବୁ କରିଦେବି ସବୁ। ହେଲେ ଯେତେବେଳେ ମା ଘରେ ନଥାନ୍ତି ମୁଁ କରେ ନହେଲେ କରେନି ଘରେ। ଥିଲାବେଳେ ମୁଁ କରେନି।
ଆଚ୍ଛା।
ଆଉ ସନ୍ଧ୍ୟାବେଳ ଖାଇବାଟା ପ୍ରାୟତଃ ମୁଁ କରେ ଯୋଉ ଅ ଉପମା ହଉ ମ୍ୟାଗି ହଉ।
ତମେ କହିଲି କୋଉ ଖାଇବାଟା ସବୁଠୁ ଭଲ ଏତେ ବନେଇପାର ତମେ?
ଏଇ ମ୍ୟାଗି।
ଆଉ କିଛି ଶିଖିନା?
ଚାଓମିିନ ଏସବୁ ଟିକେ ଭଲସେ ବନେଇ ଦିଏ ଆଉ।
ତରକାରୀ ଏବେ ସବୁ କିଛି ଶିଖିନ?
ଶିଖିଛି। ଟିକେ ମସଲା ତରକାରୀ ଗୁଡାକ ଭଲସେ ବନେଇଦିଏ।
ଓହୋ। ଆଉ କଣ ସବୁ ଜଣା ତମକୁ ରୋଷେଇ ବିଷୟରେ କଣ ଖାଇବାକୁ ଭଲ ଲାଗେ?
ଖାଇବାକୁ ମତେ ମତେ ବେଶୀ ସବୁଠୁ ବହୁତ ବଢିଆ ଲାଗେ ଭାତ ଭାତ ପୁରା ଗରମ ଗରମ ଭାତ ଡାଲି ଆଲୁଭର୍ତା ସବୁ ଗରମ ଗରମ ହେଇଥିବ। ସେଇଟା ମୋର ବହୁତ ମାନେ ପସନ୍ଦ ଆଉ ତାପରେ
ଏଇରା।
ହୁଁ।
ଆଉ କଣ ସବୁ ଭଲ ଲାଗେ ତମକୁ?
ହ ଆଉ ଏଇ ବୁଲାବୁଲି କରିବାକୁ ଭଲ ଲାଗେ। ଏ ଏମତି ସାଙ୍ଗମାନେ ଆ କଥା ହେବାକୁ ଭଲ ଲାଗେ ମିଶିକି ଖାଇବାକୁ ବେଶୀ ଭଲ ଲାଗେ।
ହଁ ସାଙ୍ଗମାନାନଙ୍କ ସହିତ ମିଶିକି ଖାଇବା ସେଇଟା ସମସ୍ତଙ୍କୁ ବହୁତ ଭଲ ଲାଗେ। ବୁଲିକିଖାଇବା, ବୁଲିବାକୁ ଯିବା, ଏସବୁ କରିବାକୁ ବହୁତ ଭଲ ଲାଗେ, ନାଇଁ?
ହୁଁ।
ଏକୁଟିଆ ଘରେ କେତେ ବସିବ, ଏକୁଟିଆ ତ ବସିବାକୁ ଭଲ ଲାଗେନି, ସାଙ୍ଗସାଥି ସେମାନଙ୍କ ସହିତ ବୁଲିବ। ମଜାମସ୍ତି କରିବ, କିଛି ନୂଆ ଜିନିଷ ବନେଇକି ଖାଇବ, ଘର ଲୋକ ସମସ୍ତଙ୍କୁ ଖାଇବାକୁ ଦବ, ସେଇଟାହିଁ, ଖୁସି ଆଉ ଆନନ୍ଦ ମିଳେ।
ହଁ। ମିଶିକି ଖାଅ ନା ଏକା ଖାଅ?
ଉଁ, କଣ କହିଲ?
ତମେ, ସମସ୍ତଙ୍କ ସହ ମିଶିକି ଖାଅ ନା, ଏକା ଖାଅ?
ନା, ନା ମତେ ମିଶିକି ଖାଇବାକୁ ଭଲ ଲାଗେ, ମତେ ଏକୁଟିଆ ଖାଇବାକୁ ଭଲ ଲାଗେନି ମୁଁ ଚୁପ କୌଣସି ଜିନିଷ ଗୋଟେ ଖାଇବା ବନେଇଥିବି, ମୁଁ ସେଇଟା ସମସ୍ତଙ୍କୁ ବାଣ୍ଟିକି ଦିଏ। ସମସ୍ତଙ୍କୁ ଖାଇବାକୁ ଦିଏ, ଆଉ ପଚାରିବି କେମିତି ହେଇଛି କିଛି ଗୋଟେ ନୂଆ ଜିନିଷ ଦେଖିକି ବନେଇବାକୁ ମତେ ବହୁତ ଭଲ ଲାଗେ, ମୁଁ ବନାଏ, ବହୁ- ବହୁତ ଭଲ ରୋଷେ ସେଇ ବନାଏ। ଉଁ ଖାଇବା ବନାଏ ମୁଁ ବୋହୁ ଭଲ।
ଆଉ ଘରେ ଭାଇ ଭଉଣୀଙ୍କ ସହ ମାଡଗୋଳ ହୁଏ ନା।
ହଁ ସେଇଟା ତ ସମସ୍ତଙ୍କ ଘରର କଥା କି ବାଇ ଭଉଣୀ ରହିଲା ମାନେ ଟିକିଏ ମଜାମସ୍ତି ପାଟିିତୁଣ୍ଡ ତ ହବ ତମେ କର କି ନାଇଁ?
ହଁ ହଁ ଆମର ସବୁଦିନ।
ଆପଣଙ୍କୁ ଗୀତ ଶୁଣିବାକୁ ଭଲ ଲାଗେ ପୁରୁଣା ଗୀତ।
ହଁ ମତେ ସେ ପୁରୁଣା ଗୀତଗୁଡାକ ଭଲ ଲା
ସେ ଯୋଉ ପୁରୁଣା ଗୀତ ଶୁଣିବୁ ମାନେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ ନାଇଁ।
ହଁ।
ବୋହୁତ ଭଲ ଲାଗେ ଶୁଣିବାକୁ ସେ ପୁରୁଣା ଗୀତ ସେ ପୁରୁଣା ଗୀତ ଶୁଣିବା ପାଇଁ ହଁ ସେ ପୁରୁଣା ଗୀତ ଶୁଣିକି ଏତେ ଭଲଲାଗେ ଦୁ ଖ ଗୀତ ଭଲ ଲାଗେ କାଇଁ ହଁ ଜଣ ଜଣଙ୍କର ପସନ୍ଦ ଥାଏ। ହଁ ଜଣ ଜଣଙ୍କର ପସନ୍ଦ ଥାଏ। ମାନେ କିନ୍ତୁ ବୋହୁତ ଭଲ ଲାଗେ ସେ ପୁରୁଣା ଗୀତ ଥରେ ଶୁଣିଲି ମାନେ ଶହେ ଥର ଶୁଣିଲେ ବି ନୂଆ ଲାଗୁଥାଏ।
ମୋର ସନ୍ଧ୍ୟାଳ ହଁ।
ଏବେକାର ଏବେକାର ଗୀତ ଅପେକ୍ଷା ପୁରୁଣା ଗୀତ ତ ମତେ ବୋହୁତ ପସ
ଲା
ମତେ ସବୁ ପ୍ରକାର ଗୀତ ଭଲ ଲାଗେ ସବୁ ପୁରୁଣା ଗୀତ ରହିଲା ସେ ତେବେଳେ ଯୋଉ ନବେ ଦଶକର ହୁଁ ଗୀତ ସବୁ ଭଲ ଲାଗେ ନବେ ଦଶକର ଯୋଉ ପୁରୁଣା ପୁରୁଣା ଗୀତ ଆସେ ସେ ଗୀତ ତ ସବୁଠାରୁ ନିଆରା ସେ ଗୀତ ଥରେ ଶୁଣିଲେ ବାରମ୍ବାର ସ୍
ତ ଭିତରେ ବୋହୁତ ଫରକ୍।
ହଁ ଏବେକାର ଗୀତ ଥରେ ଦି ଥର ଶୁଣିଲେ ହଁ ଶୁଣିଥିବେ ଗୀତ କିନ୍ତୁ ସେ ଗୀତ ଶହେଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହୁଏ।
ଯେମିତିକି ମାନେ ନୂଆ ନୂଆ ଯେତେଥର ଶୁଣୁଥାଅ ସେତେ ନୂଆ ନୂଆ ଲାଗେ। ହଁ ଏବେକାର ଗୀତ ବି ବୋହୁତୁ ଭଲ। କିନ୍ତୁ ଏ ଯୋଉ କହନ୍ତିନି ପୁରୁଣା ଜିନିଷ ସବୁବେଳେ ଗୋଟେ ସ୍ମୃତି ହେଇକି ରହିଥାଏ। ତାହାର ଲ୍ ଯୋଉ ସୁନ୍ଦର ଲେ ଖା ଆଉ ସେଇ ଯୋଉ ଶୁଣିବାର ଯୋଉ ମଜା ଲାଗେ ଏବେକାର କିଛି ଜିନିଷରେ ନାଇଁ ବର୍ଷା ପାଗକୁ ଏଇ ଟାଇପର ଗୀ ଏହିପରି ଗୀତ ଶୁଣିବ ବୋହୁତ ମଜା ଲାଗିବ।
ହଁ।
ତମୁକୁ ଭଲ ଲାଗ୍ କି ନାଇଁ।
ମତେ ତ ବୋହୁତ ଭଲ ଲାଗେ। ମୁଁ ଯେତେବେଳେ ପ୍ରାୟ ଏକା ଥାଏ ଗୀତ ଲଗେଇକି ଶୁଣେ।
ହଁ ଏଇଭଳିଆ ଗୀତ ଏକୁଟିଆ ଥିଲାବେଳେ ହିଁ ଭଲ ଲାଗେ ଶୁଣିବାକୁ। ନାଇଁ ମୁଁ କ